ହାଲୋ।
ହାଲୋ, ଆଜ୍ଞା ମ୍ୟାଡ଼ାମ୍ ନମସ୍କାର।
ନମସ୍କାର ମ୍ୟାଡାମ୍, ଆଉ କଣ କରୁଚନ୍ତି? ହ୍ୟାଲୋ।
ଆଉ କଣ ଖବର ସବୁ?
ଆଉ ଖାଇବା ପିଇଵା ସରିଲାଣି?
ଆଜ୍ଞା ଆମର ଏଇ ଖାଇବା ଟିକେ ଶୁଣ ଟିକେ ଯୋଗାଡରେ ହଉଛି। ଆଉ ଘଣ୍ଟାଏ ଘଣ୍ଟା ଲାଗିବ ସରିଯିବ।
ଆଉ ଆପଣଙ୍କର ଘରେ ପିଲାପିଲି ସବୁ କିଏ ଅଛନ୍ତି ଆପଣଙ୍କର?
ଘରେ ଆମର ଅଛନ୍ତି ସବୁ ଉଁ ବାପା ମା ଭାଇ ଭଉଣୀ ଏ ସମସ୍ତେ ଅଛନ୍ତି ଆଉ।
ଆଜ୍ଞା ଆଉ, ଆଜ୍ଞ୍ ଜ୍ଞା, ଆଉ ଭାଇ ଭଉଣୀ ମାନଙ୍କର ସବୁ ପାଠ ପଢା ସରିଲାଣି?
ଆଜ୍ଞା ଆଜ୍ଞା, ଭାଇସବୁ ଚାକିରି କଲେଣି ବାହାରେ ସବୁ। ଆଉ ଭଉଣୀମାନେ ବି ବି ମ୍ୟାରେଜ କଲେଣି ଆଉ ଜଣେ ଦି ଜଣ ଅଛନ୍ତି ଆଉ।
ଆଜ୍ଞା। ଆଉ କଣ ସବୁ ମାନେ ବର୍ଷା ଦିନେ କିଛି ମାନେ ଫୁଲ ଫୁଲ ଚାଷ କି କିଛି ଏମତି କି କିଛି କରନ୍ତିନି?
ନାଇଁ ବର୍ଷା ଦିନେ ମୁଁ କର୍ ଯେ ଫୁଲ ଚାଷ ଅ ସେ ସବୁ ଛାତ ଉପରେ ସବୁ କୁଣ୍ଡ ଅଛି ସେଥି ମୁଁ ଫୁଲ ଚାଷ କରେ ତାପରେ ଏବେ ଟିକେ ଟିକେ ଟିକେ ଛୋଟ ପୁଅ ଗୋଟେ ଅଛି। ତା ପାଇଁ ଟିକେ କାର୍ଯ୍ୟ ବ୍ୟସ୍ତ ରହୁଛି ସବୁବେଳେ ଆଉ ଟିକେ ସମୟ ମିଳୁନି।
ଆଜ୍ଞା ଆଜ୍ଞା।
ଆପଣଙ୍କର ଛୋଟ ପୁଅ ଅଛି କେତେ ବର୍ଷ ହବ।
ପୁଅ ଆଠ ମାସ ହବ ଆଉ ଆଠ ମାସ ହବ ପୁଅ କ
ଓହୋ ତାହେଲେ ଛୋଟ ପିଲା ଆଉ। ତା ଟିକେ ଯତ୍ନ ହଉଥିବେ ଭଲସେ ଆଉ ପିଲା ଲୋକ ସେ ଟିକେ ଦେହ ଟା ଟିକେ ଖରାପ ହବ ଟିକେ ଦେଖିକି ତା ଟିକେ ଦେହ ପାଖ ଟିକେ ଯତ୍ନ ନେବେ ଆଉ
ହଁ ସେ ପୁଅ ଟିକେ କି ବାହାର ଲୋକ ଧରିଥିଲା ଆଉ କାନ୍ଦୁଛି ତ।
ଓହୋ ହୋ ପିଲା ଲୋକ ସିଏ ଅଚନା ପାରୁଥିବ ଯାହା କତିକି ତାକୁ ଛାଡିବେନି। କ ସେ ଛୋଟ ପିଲା ଥାଆନ୍ତି।। ଡରିଯାଆନ୍ତି ମାନେ ଡରିଯାଆନ୍ତି ମାନେ ଆମେ ତ ମାନେ। ସେମାନେ ଚିହ୍ନି ନଥାନ୍ତି ନା ଛୋଟ ପିଲାମାନୋନେ ଟିକେ ସିଏ ଟିକେ ମାନେ ହଠତ୍ କି ଦେଖିକି ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଆଉ ସିଏ ଯୋଉମାନେ ଜାଣିଥିବେ ସେମାନଙ୍କ ପାଖ ପୁଅକୁ ପଠେଇବେ ପୁଅକୁ ବୁଲାବୁଲି କରିବା ପାଇଁ ଆଉ ଛୋଟ ପିଲା ଯେହେତୁ ସେ ଟିକେ ତାଙ୍କର ମନରେ ଟିକେ ଭୟ ଅଧିବ।
କତି ଆଜ୍ା
ପୁଅର ଦେହ ପା ଟିକେ ଭଲସେ ଯତ୍ନ ନଉଥିବେ ଆଉ। ତାଙ୍କର ଘରେ। ଜେଜେ ମା ଜେଜେ ବାପା ସବୁ ଅଛନ୍ତି ଆପଣଙ୍କ ପୁଅ
ହୁଁ
ଆଛନ୍ତି ଆଛା ଦଡିଜେ ମ ଦିଜେ। ଆଛାଦା ଆଉ ଟନ୍ନ୍ତିେ।
ଓହ ଆଉ ଆପଣଙ୍କର। ଶାଶୁ ଘର ଗାଁ କଣ କେମିତି ମାନେ ରୋଡ୍ ସାଇଡ କି ନା ଗାଁ ନା କେମିତି କଣ।
ନା ସେ ପୁରା ଗାଁ ଭିତରେ ଆଉ।
ଆଉ ଯଦି ପାଖରେ ସ୍କୁଲ କଲେଜ କିଛି ଅଛି ନା ନା
ପାଖରେ ହଁ ସ୍କୁଲ ଅଛି।
ଏବେଟା ପିଲା ସବୁ ସେ ସ୍କୁଲରେ ଆଉ ପାଠ ପି ପଢୁନାହାନ୍ତି ପୁରା ସ୍କୁଲ ବୋଲି। ସବୁ ସେଇଥିପାଇଁ ବାହାରକୁ ପଳୁଛନ୍ତି ପାଠ ପଢିବାକୁ ସହର ମାନଙ୍କୁ ଆଉ
ସ୍କୁଲ ଆମର ମେ ହେଲା ସ୍କୁଲ୍ରେ ଶିକ୍ଷକ। ଶିକ୍ଷକ ଆମର ଯଦି ଭଲ ଥିବେ। ସ୍କୁଲ ସହିତ କିଛି ସେଇ ସରକାରୀ ସ୍କୁଲରେ ବି ପାଠ ପଢି ପିଲା ଭଲ ମଣିଷ
ହ ନା ଲୋକ ମାନଙ୍କର ଯାହା ଜିନି ଏମତି ଚିନ୍ତାଧାରା ଆଉ
ପିଲାକୁ ଆମେ ସ୍କୁଲ କୁ ବିଦା କରୁଛନ୍ତି ସେ ସ୍କୁଲରେ ପାଠ ପଢୁଛନ୍ତି କି ନାହିଁ। ଆମକୁ ଦେଖିବାକୁ ପଡ କାଁ ଆମେ ଆମ ପିଲାର ହିଁ ଯତ୍ନ ନେବା। ପିଲା ଆମର ଫି କେୟାର କରିବା କି ପିଲାକୁ ସ୍କୁଲ କୁ ଛାଡିବା। ମା ହିଁ ତା ପିଲାର ଠିକ ଯତ୍ନ ନେଇଥାଏ।
ଆଜ୍ଞା।
ଘର ପାଖରେ ଆପଣଙ୍କର କି ଗଛ ସବୁ ଅଛି?
ଘର ପାଖରେ ଆମର ଫୁଲ ଗଛ ସବୁ ଅଛି, ଫଳ ଗଛ ବି ସବୁ ଅଛି। ତାପରେ ଆମର ଏଠି -ଚାଷ ବାସ ସବ ଲୋକମାନୋନ ସବୁ ଗାଁ ରେ ତ ପ୍ରାୟ କରନ୍ତି ସବୁ କରୁଛନ୍ତି ଆଉ
ହଁ ଆମର ତ ଏବେ, ଆଜ୍ଞା -ଏଇଦିନ ତ ଆମର ବେଶୀ ଖଜୁର କୋଳି, ଆମର ହେଲା ଜାମୁ କୋଳି, ଏସବୁ
ହଁ ଜାମୁକଳି ଆମର ଗୋଟେ ଗଛ ଥିଲା ଯେ ତାକୁ କଣ କାଟିଦେଲେ କହିଲେ ମାନେ ସେଗୁଡା ମାନେ ଯୋଉଠି ରୁହନ୍ତି ଲୋକ ଘର ଥିବା ସ୍ଥାନରେ ସେ ଗଛ ରୁହେ ନାହି, ରହିଲେ ସେଟା କାଳେ ଖରାପ।
ସବୁ କୁହନ୍ତି, ତାପରେ ଆଗରୁ ସବୁ ଲୋକ ଖଜୁରୀ କୋଳି ଖାଇବାକୁ ପସନ୍ଦ କରନ୍ତି। ସେ କୋଳି ସବୁ ଏବେ ଲୋକମାନେ ବେପାର ପାଇଁ ଆଣିକି, ତାକୁ ଗଛରୁ କାଟିକି କଞ୍ଚା ଆଣିକି ପଚେଇ ଦଉଛନ୍ତି, ଯାହା ଫଳରେ କି ସେ କୋଳି ଟା ଆଉ ସ୍ଵାଦ ଲାଗୁନି, ମାନେ ମିଠା ଲାଗୁନି ଜମା ଖାଇବା ପାଇଁ ଆଉ ଆମର ନ ମିଳିବାକୁ ବାଧ୍ୟ।
ସେଇ ବିକ୍ରି କରିବା ପାଇଁ ନେଇ ଆସୁଛନ୍ତି ଶୀଘ୍ର।
ନେଇ ଆସୁଛନ୍ତି, ଆଉ ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ତୋର କୋଳି ଆମେ ନିଜେ ଗଛ ଛରୁ ବିଛେଇ କୋଳି ଆମେ ଖାଉଥିଲୁ। ବହୁତ ଭଲ ଲାଗେ ଯେତେବେଳେ ଆମର -ତେଜେ ବାପା ଜେଜେମା, ସବୁ ଆମର ଥିଲେ, ମାନେ ସେ ସବୁ ଓ ମାନେ କୁହନ୍ତି କି ଯାଅ କୋଳି ଗଛରେ ପାଚିଲାଣି।
ଆଉ ଆପଣଙ୍କ ଗାଁରେ ସେପଟେ ସବୁ କଣ? ମାନେ ଏଇ ଯୋଉ ହ ଏ
ପନିପରିବା, ହାଲୋ -କୁହନ୍ତୁ? ହାଲୋ
ଆଜ୍ଞା, ହଁ କୁହନ୍ତୁ?
ହଁ କୁହନ୍ତୁ?
ଏ ଟିକେ ନେଟାର୍ ପ୍ରୋବ୍ଲେମ ମଝିରେ ରହିଗଲା କୁ ଟିକେ ସାଉଣ୍ଡ ଆସୁନି ଆଉ ଆଜ୍ଞା। କୁହନ୍ତୁ
ପନିପରିବା ଚାଷ ଟିକେ ଗାଁ ମାନଙ୍କରେ ଆମର କରାଯାଏ।
ହଁ ଆେ
ପିଲାମାନେ ବି ବୁ ମାନେ ସେମାନେ ଗଛ ଗୁଛ ଦେଖିକି ବହୁତ ଖୁସି ହେଇକି ଯାଆନ୍ତି ବଗିଚାରେ ବୁଲିବା ପାଇଁ ଆଉ ପ୍ରାୟ ଫୁଲ ବଗିଚାରେ ଆମର ପ୍ରଜ ପତି ହେଲା କି ଆମର ଅ ଚଢେଇ ଏମାନେ ସବୁ ଉଡି ବୁଲନ୍ତି ନାଇଁ ବହୁତ ବଢିଆ ଲାଗେ, ସାର କରିବାକୁ ଆଉ ଛୋଟ ପିଲାମାନେ ପ୍ରାୟ ଆଗରୁ କଙ୍କି କି ପ୍ରଜାପତି ଯାଆନ୍ତି ଧରିବା ପାଇଁ ହ
ଆଜ୍ଞା।
ହୁଁ ଆଉ ସବୁ ସେଇ ପିଲାମାନେ ହିଁ ଆଗରୁ ଯେତେ ଗାଁ ରେ ଖୋଳିକି ଖେଳା ବୁଳା କରି ଖୁସି ହଉଥିଲେ, ଏବେ ସବୁ ମୋବାଇଲ ଯୁଗ ହେଇଗଲାଣି।
ହଁ ଏ ତ ପରା, ଛୋଟ ଛୁଆ ବି ଯେ ଜନ୍ମ ହଉଛନ୍ତି ସିଏ ବି କହୁଛନ୍ତି ମୋବାଇଲ ଦେଖାଅ।
ସିଏ ବି ମୋବାଇଲ ଦେଖଉଛନ୍ତି ଆଉ କଣ କରିବେ ଛୋଟ ଛୁଆ। ସିଏ ଆମେ ଟିକେ ବାପା ମା ମାନେ ଭାବୁଛନ୍ତି ହଁ ଛୁଆ ଟିକେ ଖୁସି ହଉଛି।
ଆଜ୍ଞା କିନ୍ତୁ ସେଟା ଖରାପ ଆଜ୍ଞା ଆଜ୍ଞା।
କହନ୍ତି। ଆଉ ଆମର ଆଗରୁ ଯୋଉ ଆମ ଆମର ଯେତେବେଳେ ବାପା ମା ମାନେ ଆମକୁ ଜନ୍ମ କରିଥିଲେ ଆମେ ବି ଯେତେବେଳେ ଛୋଟ ଥିଲୁ ଆମେ ସେତେବେଳେ ମୋବାଇଲ ବିଷୟରେ
ଆମେ କିଛି ଜାଣିନଥିଲା ଆମେ ସବୁ ଜାଣିକି ଏବେ ସବୁ ମୋବାଇଲ ଆମ ଦେଖିଲେ।
ଛୋଟ ପିଲାମାନେ ଏବେ ବହୁତ ମୋବାଇଲ ପାଖ ଛାଡି ମୋବାଇଲ ସହିତ ବହୁତ ମାନେ
ହୁଁ, ହୁଁ, ତାପରେ ବର୍ତ୍ତମାନ ଯୁଗକୁ ନେଇ ଲୋକ ସବୁ ଚେଞ୍ଜ ହେଇଯାଉଛନ୍ତି।
ଆଜ୍ଞା। ଆଉ ଲୋକ ବି ଆଗରୁ ଯେମିତି କଥାବାର୍ତ୍ତା ବସି ସିକି ଦାଣ୍ଡ ଦୁଆରେ କି ମାନେ ଗୋଟେ ସମ୍ପର୍କ ଗାଁ ରେ ଥିଲା ସେ ସବୁ ଲୋପ ଆଉ ରଖି ଖିବାକୁ ପସନ୍ଦ କରୁନାହାନ୍ତି। ଆଉ ଏବେ ତ ପ୍ରାୟ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁ ଛନ୍ତି। ସେଇ ହିସାବରେ ଯିଏ ବି ଗୋଟେ ପିଲା କି ଦୁଇଟା ପିଲା ସିଏ ଭାବୁଛି ପିଲା କେମିତି ଖାଲି ପାଠ ପଢେଇ ଦେବି କି ତା କେମିତି ଭଲ ଦୁଇ ପଇସା ରୋଜଗାର କରିବ ଏଇ ଏଇ କଥା ସେମାନଙ୍କର ଦେଖୁଛନ୍ତି କି ପିଲାଟା ପାଠ ତାର ତାର କେତେ ପଢୁଛି ପିଲା କେତେ ତାର ମନରେ ପାଠ ତାକୁ ମନେ ରଖୁଛି କି ସେଟା ଆଉ ବାପା ମା ମାନେ ଦେଖୁନାହାନ୍ତି।
ଆଜ୍ଞା।
ମୋର ଆଜି କାଲି ବି ସ୍କୁଲ କଲେଜ ମାନଙ୍କରେ ପିଲାମାନଙ୍କୁ ଯେମିତି ଟ୍ର ଚର କରୁଛନ୍ତି କି ମାନେ ତାଙ୍କୁ ଯେମିତି କାମ ଧନ୍ଦା ବି ବହୁତ କରାଉଛନ୍ତି, ଗୋଟେ ଜାଗାରେ ଆମର ଗାଁ ରେ ଜଣା ପଡିଥିଲା ଛୋଟ ଛୋଟ ପିଲାଙ୍କୁ ନେଇ ପାଇଖାନା ସଫା କରିବା କାର୍ଯ୍ୟରେ ଲଗାଉଛନ୍ତି।
ହେବା ଦ୍ଵାରା
ପିଲାମାନେ ସେଥିପାଇଁ ଆଉ ମାନେ ସ୍କୁଲ ଯିବା କୁ ମନ ଦଉନାହାନ୍ତି, ଭାବୁଛନ୍ତି ଆମେ ସେମାନେ କଣ ଛୋଟ ପିଲା ତାଙ୍କୁ ଆମ ଶିକ୍ଷକ ଶିକ୍ଷୟତ୍ରୀ ଯେତେ ଶ୍ରଦା ସ୍ନେହ କରିବେ ସେମା ନେଇ ସ୍କୁଲ୍ କୁ ପାଠ ପଢିବା ପାଇଁ ଯିବେ ଆଉ ସେମାନେ ଯେହେତୁ ଛୋଟ ପିଲାଙ୍କୁ ସବୁ ଏଇ ସବୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ତାଙ୍କର ମନ
ନାଇଁ ଆମର ସେଠି ଶାଶୁଘର ପାଖରେ ଆମର ପୁରା ସାମ୍ନାରେ ପୁରା ସ୍କୁଲ ଟା ମାନେ ଠାକ ଶାଶୁ ଘର ଦାଣ୍ଡ ପାଖରେ ପୁରା ସ୍କୁଲ ଲାଗିଛି। ସେଠି ସେମିତି ପିଲାମାନେ ଆସନ୍ତି ପୁରା ହୋହାଲା କରନ୍ତି ଟିକେ ଆଜିକାଲି ତ ପିଲାମାନେ ଛୁଆ ମାନ ସାର୍ ମାନଙ୍କୁ ତ ଡ ଡରୁ ନାହାନ୍ତି ନା। ତାଙ୍କ କଥା ଶୁଣୁନାହାନ୍ତି, ସାର ମାନେ ବି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି କଣ କରିପାରିବେ।
ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଖରାପ ନୁହଁ, ଆମର ଜଣେ ଜଣେ ଯୋଉ ଅଛନ୍ତି, ସେ ପିଲାମାନଙ୍କୁ କାମ କରୁଛନ୍ତି।
ଆଜ୍ଞ, ଆଜ୍ଞା।
ହୁଁ ଏମତି ବି ଗାଁ ରେ ବହୁତ କଥା ଏମତି ସବୁ ଶୁଣିିବା କୁ ମିଳେ ଆଉ ଆମେ ଯେହେତୁ ସବୁ ବାପା ମା ମାନେ ଛୁଆଙ୍କୁ ତ ଅ ଇଂରାଜୀ ମିଡିୟମ ରେ ପାଠ ପଢେଇ ପାରିବେନି ସବୁ ଚାର୍ଜ ନେଲେ। ସେ ଆମର ଓଡ଼ିଆ ସ୍କୁଲକୁ ପଠଉଛନ୍ତି। ଆଉ ଏମିତି ହେଲା ପାଖରୁ ପିଲା ସେମାନଙ୍କର ଭବିଷ୍ୟତ ଗଢିବା ପାଇଁ ଯାଇକି ପାଠ ପଢିକି ନିଜର କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି।
ଆଜ୍ଞା-ଆଜ୍ଞା।
ଆଉ ଛୋଟ ପିଲା ହେଲେ ବି ସେ ତାଙ୍କର ମନରେ ପାଠ ପଢା ପ୍ରତି ବହୁତ ଆଗ୍ରହ ଆସୁଛି ବହୁତ ଭଲ କଥା। ଆଜ୍ଞା।
ଆଉ ଆପଣ କଣ କରନ୍ତୁ ପୁଅ ଛ ପୁଅ ଟିକେ କାନ୍ଦିଲାଣି ହଉ ହଉ ରଖିଦିଅନ୍ତୁ ଆପଣ ହଉ। ଆଜ୍ଞା-ଆଜ୍ଞା ନମସ୍କାର।